ହ୍ୟାଲୋ।
ହାଲୋ ହ୍ୟାଲୋ।
ଆଜ୍ଞା ଆପଣ ଆପଣ କୋଉଠି ରୁହନ୍ତୁ ମାନେ କଣ କେମିତି କରନ୍ତି?
ଆପଣ ମୋ କଥା ଶୁଣି ପାରୁଛନ୍ତି?
ଆଜ୍ଞା ଆଜ୍ଞା ଶୁଣିପାରୁଛି।
ଆଜ୍ଞା। ଆପଣ ଆପଣ ଉଠି ସାର ସାରିଲେଣି?
ଆଜ୍ଞା ହଁ ଉଠି ସାରିଲିଣି ଆପଣ?
ହଁ ମୁଁ ଏବେ ଜଷ୍ଟ ଟିକେ ଉଠିଲି।
ଆଜ୍ଞା ଆଜ୍ଞା ଆପଣ କେତେ କଣ ବୟସ?
ମତେ ମତେ ହଉଛି ଚାଳିଶ ବର୍ଷ।
ଆଜ୍ଞା ଠିକ ଠିକ ଠିକ।
ଆପଣଙ୍କୁ?
ମତେ ଅଠର।
ଆଜ୍ଞା ଆପଣ ତ ବହୁତ ଛୋଟ ଆପଣ ମତେ ଆଣ୍ଟି କ ହେଇକି ଡାକି ପାରିବେ। ଆଜ୍ଞା ଆଉ ଆପଣ କଣ କରୁଛନ୍ତି? କମ ପଢା ପଢି କରୁଛନ୍ତି?
ଆଜ୍ ଏ ପ୍ଲସ୍ ଥ୍ରୀ ହେଲା କଲେଜରେ ଆଡମିସନ ଦେଇଛି ଆଜ୍ଞା।
କୋଉ କଲେ ଆଜ୍ଞା ଆସିଛି ନା ଆସିନ ମାନେ ଆସିନି?
ନାଇଁ ମାନେ ମାନେ ଗୋଟେ କଲେଜ ସିଟ କଫର୍ମ କରିଛି ଆଉ ଓ ଯ ପାଇଁ ମାନେ ସବୁ ଇଏ କରିକି ପକେଇଛି କାଉସ
ଆଜ୍ଞା ଆଜ୍ଞା ବି ଫର୍ମା ପାଇଁ କି?
ନା ନା ବିକଟେକ ପାଇଁ।
ଆ ଉଜେଇ ରେ ବିଟେକ ବି ପଳେଇ ଆସିଲେଣି?
ଆଜ୍ଞା।
ହଁ।
ଆଜ୍ଞା ଆଜ୍ଞା।
ଆଜ୍ଞା ଆପଣ ଯେଇ ଦେଇଥିଲେ ତାହେଲେ?
ହଁ ଜେଇ କିନ୍ତୁ ଖରାପ ପର୍ସେଣ୍ଟ ଜ୍ ରହିଲା।
ଆଜ୍ଞା ଆଜ୍ଞା ସମସ୍ତଙ୍କ ଖରାପ ପରସେଣ୍ଟେଜ ରହିଲା ମୁଁ ବି ବଜେଇ ଦେଇଥିଲି। ସେଇ ଖରାପ ଅଛି। ହଁ ମୋର ବି ଆପଣଙ୍କ ଠାରୁ ଆହୁରି ଖରାପ ରହିଲା।
ଆପଣ କେତେ ପରସେଣ୍ଟ ଆସିଥିଲା?
ପରସେଣ୍ଟେଜ ନାହିଁ ସେଥିରେ ରଙ୍କ କାର୍ଡ ବାହାରେ ଓଜେଇରେ। ମତେ ବହୁତ ଖରାପ ଅନୁଭବ ହଉଛି ସେ ରଙ୍କ କହିବାକୁ।
ଆଜ୍ଞା ମୋର ମୋର ବି ସେମତି ହି କିଛି ଆସିଥିଲା।
ତା କିନ୍ତୁୁ ମୁଁ କହୁଛି ଆପଣ ବି ତାପରେ କହିବେ ସତ କଥା ମୋର ନଅ ହଜାର କେତେ ବଡେ ଆସିଥିଲା।
ହଁ ନଅ ହଜାର ଆସିଥିଲା ମୋର ତେର ଲକ୍ଷ ଏମିତି କେତେ ଆସିଥ
ଓ ଭାଇ
ତାହେଲେ ମୁଁ ଟିକେ ଆପଣଙ୍କ ଠାରୁ ଆଗୁଆ ଅଛି।
ଆଜ୍ଞା ଆଜ୍ଞା ଆଗନ ବହୁତ ଆଗ ଅଛନ୍ତି।
ଆଜ୍ଞା ଆଜ୍ଞା ମୁଁ ନିଜକୁ ବହୁତ ଛୋଟ ମନେ କରୁଥିଲି। ତାପରେ ଆପ୍ ଆପଣଙ୍କ ମାକ୍ ଶୁଣିଲା ପରେ ମୁଁ ଏବେ ବହୁତ ଖୁସି ହେଇଯାଉଛି।
ଆଜ୍ଞା।
ଲାଗୁଛି ହଁ ମୁଁ ଏତେ ମୂର୍ଖ ନୁହଁ।
ଆଜ୍ଞା କଣ କରିବା ବିନା ପ୍ରିପାରେସନ ରେ।
ଆଜ୍ଞା ଆଜ୍ଞ ମୁଁ ବିନା ବିନା ପ୍ରିପାରେସନ। ମୁଁ ତ ବର୍ଷ ହେଲିଣି ପାଠ ଛାଡି ସାରିଲିନି।
ଆଜ୍ଞା ଆଜ୍ଞା ଠିକ୍ ଠିକ୍।
ହଁ ଆପଣ ଏବେ କଲେଜ ତାହେଲେ ପକେଇ ଦେଇଛନ୍ତି। କୋଉ କଲେଜ ଯିବାକୁ ଆପ୍ ଆପଣଙ୍କୁ ଇଛୁକ।
ମାନେ ପ୍ରାଇଭେଟ କଲେଜରେ ତ ମାନେ ସିଟ କନଫର୍ମ କରିଛି। ଆଉ ଏମତି ନର୍ମାଲ ଦେଖିବାକୁ ଗଲେ ଅଛି ଏପଟ ସାଇଡରେ ଭୁବନେଶ୍ର ସାଇଡରେ କିଛି କଲେଜ ଅଛି ସେଇଥିାଇ ଦେୁଛି ପକେଇବା ପାଇଁ। ଦେଖା କଣ ହଉଛି ମିଳୁଛି କି ନା ନାଇଁ। ହଁ ଇଚ୍ଛୁକ ତ ଅଛି। ମିଳିଗଲେ ତ ଭଲ କଥା।
ଆଉ ପ୍ଲସ ଟୁ ରେ କେତେ ରହିଥିଲା।
ଅ ଏମତି ସେଭେନ୍ଟ୍ଣ୍ ଫାଇବ୍ ପରସେଣ୍ଟ୍।
କଣ ଆ ସାଇନ୍ସ ନା ଆର୍ଟସ୍ ନା କମେର୍ସ୍?
ସାଇନ୍ସ ସାଇନ୍ସ ସାଇନ୍ସ।
ସାଇନ୍ସ। ତାହେଲେ ତ ଏବ ବର୍ଷ ଭାଇ ବହୁତ କଟ ଅଫ୍ ଯାଇଛି।
ହଁ। ତାପରେ ନିଟ୍ ବି ଦେଇଥିଲି। ନିଟ୍ ବି ଆସୁ ଦେଖାଯାଉ କଣ ହଉଛି? ନହଲେରେ ପଳେଇବି। ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ କେତେ ରହିବ ବୋଲି ଆସା?
ଆଜ୍ଞା ଆଜ୍ଞା ଆସଛ ଭଲ ଆସିଲେ ତ ଭଲ କଥା। ଭଲ ହେଇଗଲେ ମୋର ମେଡିକାଲ ଲାଇନରେ ବି ହେଇଗଲେ ଭଲ କଥା।
ସି ଉଠେ ଦେଲେନି।
ନା ସିଟି ଦେଇ ପାରିଲାନି ହେଇପାରିଲାନି। ମୋର ନା ହେଇ ପାରିଲାନି ମୋର।
ଆଉ
ହ୍ୟାଲୋ। ଆଜ୍ଞା ଆଜ୍ା ଆପଣ କଣ ଦେଇଥିଲେ। ହଉ ଉଇଟି ପାଇଁ ପକ୍ ପକେଇଛି। ମାନେ ଏଜାମ ଅଛି। ଦୁଇ ତାରିଖ ଅଛି ନା
ର ଲ
ଆଛା ଆଜ୍ଞା ଆଜ୍ଞା ମୋର ବି ଅଛି। ଆପଣ କୋଉଠି ପଢୁଛି?
ନା ନା ମୁଁ ସେଇଟା ଇଟି ମୁଁ ପକେଇନି। ମୁଁ ପକେଇଥିଲି ସି ଇଟି ଆଉ ଓଜେଇ।
ଆଚ୍ଛା ଆଚ୍ଛା ଆଜ୍ଞା ଆଜ୍ଞା। ମୋର ମୋର ଓଟି ପକେଇଛି। ଦୁଇ ତାରିଖ ମୋର ଅଛି।
ହଉ
ଆଜ୍ଞା ଆଜ୍ଞା। ହ୍ୟାଲୋ।
ଆଜ୍ଞା। ହ୍ୟାଲୋ।
ଆଡ଼ମିଟ କାର୍ଡ଼ ଆସିଗଲାଣି। ଦୁଇ ତାରିଖ ଅଛି। ଆଜ୍ଞା ଆଜ୍ଞା। ହ୍ୟାଲୋ। ଆଜ୍ଞା।
ଆଚ୍ ଆଚ୍ଛା। ହଁ। ହଁ ହଉ ତାହେଲେ। କଣ କଣ ଖାଇଛନ୍ତି ଆପଣ??
କଣ କରୁଛନ୍ତି? ଆପଣ କଣ କରୁଛନ୍ତି ଆପଣ?
ମୁଁ ଏଇଠି ବସିଛି। ଆଉ ଉଠିକି ଆଉ ଆପଣ।
ଏା ମୁଁ ବି ଏଇଠି ବସିଛି। ଏମିତି ଶୋଇଛି। ଏଶୀ ଲଗେଇକି ଏଇଠି ଗରମ ଲାଗୁଛି।
ହଁ ଆଜି ତ ବହୁତ ଗରମ।
ଆଜ୍ଞା।
ବା ବାହାରେ କେତେ ଡିଗ୍ରୀ ଖରା ହଉଛି?
ବାହାରେ ଏକ ସେକେଣ୍ଡ ଦେଖିଦବା। ଆଜ୍ଞା ପଇଁତିରିଶ ଡିଗ୍ରୀ ମାନେ ବର୍ଷା ଉଠେଇଛି କିନ୍ତୁ ଗୁଳିଗୁଳି ହଉଛି ଆଉ।
ସେଟି ଟିକେ ୱେଦର ଚେଞ୍ଜ ହେଇଯାଇଛି।
ଆଜ୍ଞା ଆଜ୍ଞା ଆପଣ ଏବେ କଣ ପଢୁ
ହଁ ହଁ ହଁ ଆଜ୍ଞା ଆଜ୍ଞା।
ଆପ ଆପ ଆପଣ ଏବେ କଣ ପଢୁଛନ୍ତି?
ଆଉ ଆପ ଣ ମୁଁ ଆଉ ମୁଁ ପା ପଢା ସାରି ସାରିଲିଣି।
ଓହୋ।
ପଢ଼ା ସାରି ସାରିଲିଣିପା ପଢାପ
ଆଜ୍ଞା ଆଜ୍ଞା ଠିକ୍ ଠିକ୍ ଠିକ୍ ଭଲ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆ ଆମ ଘରେ ତିନି ଜଣ ମୋ ବାପା, ମାଆ, ମୁଁ ଆଉ। ଆପଣଙ୍କ ଘରେ?
ଉଁ ଆମ ଘରେ ଚାରିଜଣ ନାଇଁ ପାଞ୍ଚ ଜଣ ଗୋଟେ ମୋ ବାବା ମାମା, ମୁଁ, ମୋ ଭାଇ ନିଜ ଭାଇ ଆଉ ଗୋଟେ ମୋ ବଡ ବାପାଙ୍କ ପୁଅ ଭାଇ।
ଆଜ୍ଞା ଆଜ୍ଞା ସେ ଆପଣଙ୍କ ଘରେ ରହିି ପଢୁଛନ୍ତି ବୋଧେ?
ନାଇଁ ନାଇଁ ସିଏ ଛୋଟ ବଳୁ ଆମ ଘରେ ହିଁ ମାନେ ସିଏ ବି ଆମର ହିଁ ମୋର ଗୋ ଏ ଭାଇ ଭଳିଆ।
ଆଜ୍ଞ ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା। ତ ଆଉ ଆପଣ କଲେଜ୍ ଯିବାକୁ କେବେଠୁ ଇଚ୍ଛା କରୁଛନ୍ତି?
କଲେଜ୍ ତ ଏଯାଁଏ ଆଡମିସନ ହେଇନି। ଆଡମିସନ ଷ୍ଟାର୍ଟ ହବ ଜୁଲାଇ ଲାଷ୍ଟ ମାସ ବେଳକୁ ତାପରେ ଆଡମିସନ ହେଲା ପରେ ଅଗଷ୍ଟ ଫାଷ୍ଟ ଉଇ କ୍ ବଳୁ ଏମିତି ଖୋଲି ଖୋଲି ଯିବି।
ଆଚ୍ଛା ଆପଣ କଲେଜ୍ ଯାଇକି ପଢା ପଢି ପାଇଁ ଇଚ୍ଛୁକ ନା ଆଉ ସବୁ ପାଇଁ ଇଚ୍ଛୁକ?
ଫିପ୍ଟି ଫିପ୍ଟି ଆଜ୍ଞା ପଢା ପଢି ପାଇଁ ବି ଇଛୁକ ଆଉ ସବୁ ପାଇଁ ବି ଇଚ୍ଛୁକ।
ଜି କିନ୍ତୁ ମତେ ଲାଗୁଛି କଲେଜ ଗଲା ପରେ ପଢାପଢି ୱାନ୍ ପରସେଣ୍ଟ ହେଇଯିବ ଆଉ ନାଇଣ୍ଟି ନାଇନ୍ ପରସେଣ୍ଟ ବୁଲାବୁଲି ହେଇଯିବ।।
ନାଇଁ ଏତେ ବି ଖରାପ୍ ନାହିଁ ଆଜ୍ଞା ଫୋର୍ଟି ପରସେଣ୍ଟ ସିକ୍ସଟି ପରସେଣ୍ଟ ହେଇଯିବ।
ହେଇନ ସେଇଟା କଲେଜ୍ ଗଲେ ଜଣା ପଡିବ।
ଆଜ୍ଞା ଆଜ୍ଞା।
ଯିଏ ଯେତେ ପଢାକୁ ହେଇଥାଉ ଯଦି ଗୋଟେ ସେମିତିଆ କଲେଜ ଆଉ ସେମିତିଆ ସାଙ୍ଗ ମାନେ ମିଳିଗଲେ ଗଲା।
ବାସ୍ ଆଜ୍ଞା ଠିକ୍ ଠିକ୍ କଥା।
ସେଇଆ ଆଉ ଆଉ କଣ ପଚାରିବି ଆପଣଙ୍କୁ?
ଆପଣ କୋଉ କଲେଜ୍ ରେ ପଢୁଥିଲେ?
ମୁଁ ବିଜେବି ହାଇଅର ସେକଣ୍ଡାରୀ ସ୍କୁ ସ୍କୁଲରେ ପଢୁଥିଲି ଦେନ ବିଜେଡି କଲେଜରେ
ଆଚ୍ଛା ବିଜେ ମ ବିଜେ ମ ମାନେ ବିଯେ ବିଜେପି କଲେଜ୍ କ ସ୍କୁଲରେ ପଢୁଥିଲେ କି ବିଜେ ଇ ଏମ୍ ସ୍କୁଲ ରେ ପଢୁଥିଲେ ଆପଣ?
ନାଇଁ ନାଇଁ ସ୍କୁଲ୍ ମୋର ଏସ୍ ଏସ ଭି ଏମ୍।
ଆଚ୍ଛା ଆଚ୍ଛା ଆଚ୍ଛା।
ସରସ୍ଵତୀ ଶିଶୁବଦ୍ୟା ମନ୍ଦିର। ସେଇ ବିଜିରେ ମୋର ମାନେ ଅଷ୍ଟୁ ବେଳା ବି ଆଉ କ୍ଲସ ବି ତ କରୁଛି ଆଉ।
ଆଚ୍ଛା ଆଚ୍ଛା।
ମୋରେ କହୁଥିଲି ମୁଁ ପଢା ସାରି ଦେଇଥିଲି।
ଆଜ୍ଞା।
ଆଉ ଏବେ କହୁଛି ଆଉ ମୁଁ ପ୍ଲସଥ୍ରୀ କରୁଛି। ଆଉ ନିଜ କଥା ନିଜେ କହୁଛି ଆଜ୍ଞା।
ୱାଓ ଆଛା ଆଚ୍ଛା।
ଆପଣ କରିବେ ଆଉ ଆମେ ଆପଣଙ୍କ ଠାରୁ ଗୋଟେ ବର୍ଷ ଆଗୁଆ ଅଛୁ ଆଉ ମୁଁ ଏବ ଏବେ ଏକଜାମ୍ ଗୁଡା ବି ଦେଇ କିନ୍ତୁ ତା ଦେହରେ ମୋତେ ଏତେ ଭଲ ଫଳ ମିଳିନି ଯେ ମୁଁ କୋଉଠି ଯାଇକି ଆଡମିସନ ନେବି ଯୋଉଠି ବି ନେବି ସେଇଠି ପ୍ରାଇଭେଟରେ ହିଁ ନେବି। ଦେଖିବା ଯାହା କରିବି ଆଉ ସେଇଟା ଆଉ ଠିକ ନାହିଁ ଆଉ
ଠିକ ଠିକ ଆପଣ କଣ ନେଇଥିଲେ ସାଇନ୍ସ କି ଆର୍ଟସ୍ କି
ସାଇନ୍ସ ସାଇନ୍ସ
ଆ ସାଇନ୍ସ ରେ କଣ?
ସାଇନ୍ସ ରେ ପି ସି ଏମ୍ ବି
ଆଛା ସେ ମୁଁ ବି ସେଇଆ ନେଇଥିଲି
ସେଇଥିପାଇଁ ଆମର ଟିକେ କମ ରହିଯାଏ ସବୁବେଳେ କାରଣ ଆମକୁ ମ୍ୟାଥ ଉପରେ ବି ଧ୍ୟାନ ଦବାକୁ ପଡେ ଆଉ ସାଇନ୍ସରେ ଯୋଉ ଅ ବାୟୋଲଜି ଉପରେ ବି ଧ୍ୟାନ ଦେବାକୁ ପଡ଼େ ଆଉ ମୁଁ ମ୍ୟାଥ ଉପରେ ହେଇଯିବ ଆଜ୍ଞା ମୁଁ ମ୍ୟାଥ ଉପରେ ଏତେ ଧ୍ୟାନ ଦେଲି ଯେ ମୁଁ ବାଇଓଲୋଜି କୁ ଅନେଇ ପାରିଲିନି ଆଉ ବାୟୋଲୋଜିର ଫେରବି ଏତେ ବି କମ୍ ନାହିଁ ବଟ୍ ବାୟୋଲୋଜିରେ ମତେ ଲାଗୁଛି ବାୟୋଲୋଜୀ ରେ କମିଗଲା
ଆଜ୍ଞା ମୋର ମ୍ୟାଥ ମୋର ମ୍ୟାଥ ରେ ପଚାରୁନ୍ତନି ଫିଫ୍ଟୀ ସେଭେନ କେତେ ଏମିତି ଥିଲା ଆକଚୁଲି ମାନେ ଇଣ୍ଟିଗ୍ରାନସ୍ ଯୋଉ ଥାଏ ମ୍ୟାଥର ସେଇଟାରେ କମିଗଲା ଆଉ ସେଇଟା ମୋର ହୁଏନି
ଆଚ୍ଛା ଆଚ୍ଛା ମୋତେ ସେଗୁଡା କରିବାକୁ ବହୁତ ଭଲ ଲାଗେ ମତେ ଡେରିିବେସନ ଇଣ୍ଟିଗ୍ରେସନ ଆଉ ଗୋଟେ ଯୋଉ ଥାଏ ହଁ କୁହହନ୍ତୁ
ମୋତେ ବି ଭଲ ଲାଗେ କିନ୍ତୁ ସେଟା ହାର୍ଡ କୋଶ୍ଚିନ ହେଇଗଲେ ଏତେ ମତେ ପସନ୍ଦ ନୁହଁ ହାଡ୍ କୋଶ୍ଚିନ ହେଲେ ମୁଁ ଟିକେ ଫସିଯଏ
ଆଜ୍ଞା ଆଜ୍ଞା ସେଇଟା ଟିକେ ମାନେ ବହୁତ ସୂତ୍ର ମନେ ରଖି କରିବାକୁ ପଡିବ ଆମର ଯିଏ ସାର୍ ଥିଲି ସିଏ ଆମକୁ ବହୁତ ଖାଲି ମ୍ୟାଥ କର ମ୍ୟାଥ କର ମ୍ୟାଥ କର କରି କରି କରି ଦିନ ରାତି ଚବିଶ ଘଣ୍ଟା ଗୋଟଏ କୋଶ୍ଚିନ୍କୁୁ ଯଦି ତମେ ଘୋଷି ଦବ ପୁରା ତମ ମାଇଣ୍ଡରେ ପୁରା ଛପିଯିବ କି ଏଇଥିରେ ଏଇଟା ହିଁ ପଡିବ ସତରେ ସେ ସେମିତି ଆମକୁ କରେଇ ଦେଇେଇଥିଲେ
ଆମର ବି ସେମିତି ସେମ ଥିଲା ସେ ମାମଙ୍କର ଫେଭରାଇଟ ଷ୍ଟୁଡେଣ୍ଟ ଥିଲି କିନ୍ତ ଖରାପ ମାଇଣ୍ଡ ଭାଗ୍ୟଟା ଖରାପ ସେ ବି ମତେ ସେମିତି ସେଇ ଗୋଟେ ଜିନିଷ ରଟଉ ଥିଲେ ଖାଲି
ଆଜ୍ଞା ଆଜ୍ଞା
ଆଇଜ୍ଞା
ଆଉ କେମିଷ୍ଟ୍ରୀ ରେ କେତେ ଥିଲା?
କେମେଷ୍ଟିରେ ସେଇ ସିକ୍ସଟି ଫାଇଭ୍ ଏମିତି କେତେ ଥିଲା ଆଉ ଫିଜିକ୍ସରେ ଏମତି ଫିଜିକ୍ସରେ ଫିଫ୍ଟି ଫାଇଭ ଫିଫ୍ଟ ସେଭେନ ଏମିତି ଥିଲା
ଫିଜିକ୍ସରେ ତାହେଲେ ତ ବହୁତ ଭଲ ଅଛି
କଣ କରିବା ପର୍ସେଣ୍ଟେଜ୍ କମ୍ ଆସିଗଲା ସେଭେଣ୍ଟୀ ଫାଇଭ ଘରେ ସେଥିପାଇଁ ଗାଳି ଶୁଣୁଛି ଆଜ୍ଞା
ହଁ ସେଇଟା ତ ମୁଁ ବି ଶୁଣୁଥିଲି ଆଜ୍ଞା
ଆଜ୍ଞା ଆଜ୍ଞା ଠିକ ଠିକ
ସବୁବେଳେ ସବୁ ଜିନିଷରେ ଯେତେ ଯାହାବି ମାର୍କ ରଖିଦିଅ ଘର ଲୋକଙ୍କୁ ସେଇଟା କମ ହିଁ ଲାଗିବ
ଆଜ୍ଞା ଆଜ୍ଞା ହଉ ହଉ ଠିକ ଅଛି ମୋର ଟିକେ କାମରେ ବ୍ୟସ୍ତ
ନାଇଁ ନାଇଁ ମୁଁ ମୁଁ ମୁଁ କରୁଛି ମୁଁ ପରେ କରୁଛି ମୁଁ ରଖୁଛି
ଆଜ୍ଞ ଆଜ୍ଞା ଠିକ ଠିକ ଠିକ ଅଛି ଠିକ ଅଛି